ହ୍ୟାଲୋ
ହଁ କହ
ହଁ ସାଙ୍ଗ କେମିତି ଅଛ?
ଭଲ ଅଛି ତମେ?
ହଁ ମୁଁ ବି ବହୁତ ଭଲ ଅଛି।
ଆଉ ଆଜି କୋଉ ବିଷୟରେ କଥାହେବା।
ଆଜି ମୁଁ ଭାବୁଛି ଟିକେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ କଥା ହେଇଥିଲେ ଭଲ ଭଲ ହେଇଥାନ୍ତି ପଜା
ହଁ ବହୁତ ଭଲ ଲାଗେଛି ତ
ଆଚ୍ଛା ମାନସିକ ସ୍ୱାସ୍ଥ୍ୟ କଣ ତମେ କହିପାରିବ?
ମନର ସୁସ୍ଥ ଅବସ୍ଥାକୁ ମାନସିକ ଅବସ୍ଥା କୁହାଯାଏ।
ହଁ ଏହା କାହିଁକି ଜରୁରୀ କହିଲ ଦେଖିବା?
ଦେଖ କାରଣ କର।
ହଁ ଶାରୀରିକ ସ୍ୱାସ୍ଥ୍ୟ ପରି ଏହା ମଧ୍ୟ ଗୁରୁତ୍ୱ। ଗୁରୁତ୍ୱ ପୂର୍ଣ୍ଣ କି?
ହଁ ସମାନ ଗୁରୁତ୍ୱପୂର୍ଣ୍ଣ।
ହଉ ଠିକ ଅଛି। ମାନସିକ ଚାପ କାହିଁକି ହୁଏ ଦେଖିବା କହିପାରିବ ତମେ?
ପଢା ଚାକିରି କରିବାର ଅନେକ କାରଣରୁ ବି ଆମର ମାନସିକ ଚାପ ବେଶି ହୋଇଥାଏ।
ହଁ ଏହାର ପ୍ରଭାବ କଣ କହିଲେ ଦେଖି?
ମନ ଅଶାନ୍ତ ରଉଛି ଏବଂ କାମରେ ।
ଆଉ ଏହାର ସମାଧାନ କଣ?
ସକାରାତ୍ମକ ଚିନ୍ତା କରିବା ଭଗବାନଙ୍କ ନାଁ ଧରିବା।
ଆଉ କଣ୍ କରିବା ଉଚିତ୍ ଆମକୁ?
ନିତ୍ୟ ବାୟାମ୍ ବି କରିବା ଭଲ।
ଆଉ ଯୋଗ ଆଉ ଧ୍ୟାନ ଏହା ପାଇଁ ଉପକାର କି?
ହ ବହୁତ ଉପକାରୀ ଯୋଗ ଯଦି କରିବ ବହୁତ ଉପକାରୀ ହେଇ
ଆଉ ଭଲ ଘୁମ ଜରୁରୀ କି?
ହଁ ଦର୍ଜା ତ ଜ ସେ ଭ
ଆଉ ଠିକ ଅଛି ଦେଖିବା କହିଲ ସ୍ଵାସ୍ଥ୍ୟ ଖାଦ୍ୟର ଭୂମିକା କଣ ଏଥିରେ ଅଛି।
ଏହା ଶରୀର ମନକୁ ସୁସ୍ଥ ରଖୁ ସ୍ୱାସ୍ଥ୍ୟାନ ସୁସ୍ଥ ସାଯ୍ୟ
ଆଉ ମୋବାଇଲ ମୋବାଇଲ ଅଧିକ ବ୍ୟବହାର କ୍ଷତ ପ୍ରତିକାର କି
ହଁ ଏହା ମାନସିକ ଚାପ ବଢେଇ
ଠିକ ଅଛି ସାଙ୍ଗ ମୁଁ ତ ତମକୁ ଏତେ କୋଶ୍ଚିନ୍ ପଚାରିଲି ଏତେ ପ୍ରଶ୍ନ ପଚାରିଲି ତ ତମେ ଏବେ ମତେ ପଚାର?
ହଁ ସମୟର ସମୟର ସଠିକ ବ୍ୟବହାର ଦରକାର ଥିଲା
ହଁ ଏହା ଚାପ କମାଇ ତେଣୁ ସମୟର ସଠିକ ବ୍ୟବହାର ଆମ ପାଇଁ ନିହାତି ଦରକାର।
ବନ୍ଧୁଙ୍କ ସହ କଥା ହେବା ଭଲ କି ନୁଁ
ହଁ ଏହା ମନକୁ ହାଲୁକା ଯେହେତୁ କରିଥାଏ। ଜଣେ ବନ୍ଧୁଙ୍କ ସହିତ ଆମେ କଥା ହେଇଗଲେ କଣ ଆମ ମନରେ ଆନନ୍ଦ ଆସିଯାଏ ତ ସେଥି ସେଥି ପାଇଁ ବନ୍ଧୁଙ୍କ ସହିତ କଥା ହେବା ନିହାତି ଭଲ
ପରିବାରର ସହଯୋଗ ଦରକାର କିଏ ନାହିଁ?
ପରିବାରର ସହଯୋଗ ନିଶ୍ଚୟ ଦରକାର ଦରକାର କାହିଁ ନୁହେଁ ନିଶ୍ଚୟ ଦରକାର।
ସବୁ କଥା ମନରେ ରଖିବା କେତି?
ନାହିଁ ବିଶ୍ୱାସୀ ଲୋକଙ୍କ ସହ କଥା ହେବା ଉଚିତ।
ହସିଥିବା ମଧ୍ୟ ଅପ କରଛି ନା ମ କହିଲ
ଅ ହଁ ହସିଲେ ମନ ଖୁସି ରହେ ତେଣୁ ହ
ସଙ୍ଗୀତ ସଙ୍ଗିବା ଭଲ ନା
ହଁ ଏହା ଆମ ମନକୁ ଶାନ୍ତ କରେ ଯେହେତୁ ସଙ୍ଗୀତ ତ ଶୁଣିବେ ଭଲ
କ ବଢିର କରିଛି ନା
ଅ ପୁସ୍ତକ ପଢିବା ଭଲ କାରଣ ଜ୍ଞାନ ଓ ଆନନ୍ଦ ଦୁହିିଁ ମିଳିଥାଏ ପୁସ୍ତକରୁ ପୁସ୍ତକ ପଢିବା ବହୁତ ବହୁତ ଉପକାର ଆମ ଜୀବନ ପାଇଁ ବହୁତ ଆମକୁ ଆଗକୁ ନେଇ ଏହା ପଢିବା ଦ୍ଵାରା ତ ବହୁତ ଭଲ। ତ ଶୁଣ ତମେ ପ୍ରକୃତି ସହ ସମୟ ବିତେଇବା କିପରି କହିଲ
ଏବେ ମନକୁ ଚେଜ କରେ ମାନେ ପ୍ରକୃତି ସ ଯଦି ସମୟ ବିତେଇବା ପ୍ରକୃତିର ଯୋଉ ମାନେ ତ ବାୟୁ ରଧା ହ ଆେ ଆମ ଦେହ ମନ ଦି ଟା ଯାକ ସେତ କରର ହେଇ ଯାଉ ମାନେ ଅ ସବୁବେଳେ ଆମକୁ ସେଇଟା ହଉଛି, ଆମ ମନକୁ ସନ୍ତୋଜ ରଖିବ ଦେହକୁ ବି ସନ୍ତୋଜ ରଖିବ।
ଆଉ ସବୁବେଳେ ଗୋଟେ ତି, କୌଣସି କାର୍ଯ୍ୟ କୌଣସି ଗୋଟେ ବିଷୟରେ ଆମେ ଚିନ୍ତା କରିବା ଠିକ୍। ନେବୁ ମତେ ସେଇଟା କହିବ?
କରିବୁ କି କି କିନ୍ତୁ ସବୁବେଳେ ସେଇଟା ଚିନ୍ତା କଲେ ତ ଚାପ ଆହୁରି ବଢିବ ନା।
ହଁ ଏହା ଆମ ଦେହ ପାଇଁ ବି କ୍ଷତିକାରକ ପହଞ୍ଚେଇଦବ ନେଇଁ?
ଆଉ ଆତ୍ମବିଶ୍ୱାସ
ନିଜ ଉପରେ ବିଶ୍ୱାସ ରଖ କି ନିଜ ଉପରେ ଯେପର୍ଯ୍ୟନ୍ତ ବିଶ୍ୱାସ ହରେଇ ରଖିଥିବ ସେପଯ୍ୟନ୍ତ ଆତ୍ମିଶ୍ୱାସରେ ବଢିବ। କିନ୍ତୁ ଯଦି ନିଜ ଉପରେ ବିଶ୍ୱାସ ହଟିଗଲା ତାହେଲେ ଆମେ ହଁ ଆତ୍ମବିଶ୍ୱାସ ଦରତା କମେଇଯିବ ଆତ୍ମବି
ଆଉ ବିଫଳତାକୁୁ କେମିତି ଦେଖିବା ଉଚିତ?
ଏହାକୁ ଶିକ୍ଷା ଭାବେଗ୍ରହଣ କରିବା ଉଚିତ ବିଫଳତାକୁ ଆମେ ଚଟ
ଅନ୍ୟ ସହ ତୁଳନା କରିବା ଠିକ୍ କି?
ନାଁ ଆରେ ଅନ୍ୟ ସହ ତୁଳନା କରିକି କଣ ଲାଭ ହଁ କି ଲକ୍ଷ ରକ୍ଷିବା ଉଚିତ କି ନାଇଁ?
ହଁ ଲକ୍ଷ ନିହାତି ରଖିବା ଉଚିତ ଦେଖ ଆମେ ଯଦି କିଛି ଗୋଟେ ଆମେ ଲକ୍ଷ୍ୟ ନ ରଖିବା ଆମେ ତାହାର ଶୀର୍ଷ ସ୍ଥଳରେ ଯୋଉଟା କୁହନ୍ତି ଆମେ ସେଇଠି ପହଞ୍ଚି ପାରିବା ନାହିଁ ଆମ ଜୀବନରେ ପ୍ରତ୍ୟେକ ମଣିଷ ତାଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରଖିବା ନିହାତି ଉଚିତ ତ ଏହା ଆମକୁ ପ୍ରେରଣା ଦେଇଥାଏ।
ଛୋଟ ଛୋଟ ଖୁସି କୁ ଉପଭୋଗ କରିବା ଉଚିତ କି ନା?
ନିଶ୍ଚୟ ଛୋଟ ଛୋଟ ଖୁସିକୁ ଉପଭୋଗ କରିବା ଉଚିତ କାରଣ ଦେଖ ଆଜିର ଜୀବନ ଆଜିର ମାନେ ଆଜିର ଜୀବନ କାଲ କିି ନାହିଁ ଗୋଟେ କଥା ଶୁଣ ଶୁଣିଥିବ ମାନେ ଆମର ଜେଜେ ଜେଜେମା ମାନେ କୁହନ୍ତି କି ଆଜିର ଜୀବନ କାଲି କି ନାହିଁ ଏବେ ଅଛି ଆଉ ଟିକେ ବଞ୍ଚିଥିବୁ କି ନାଇଁ ଠିକ ନାହିଁ ପ୍ରତ୍ୟେକ ଛୋଟ ଛୋଟ ଖୁସି କୁ ଆମେ ଉପଭୋଗ କରିବା ଉଚିତ।
ଆଜ୍ଞା ସମସ୍ତ ଙ୍କ ଲୋକଙ୍କ ସହ ରହିବା ଭଲ କି?
ଭାବ ଯେହେତୁ ଆମ ଉପରେ ଏଥର ସକାରାତ୍ମକ ଲୋକଙ୍କ ସହିତ ରହିବା ବହୁତ ଭଲ।
ତମେ ପଚାର
ହଁ ମୁଁ ଠିକ ଅଛି ମୁଁ ପଚାରୁଛି ଏ ରାଗକୁ ନିୟନ୍ତ୍ରଣ କରିବା ଦରକାର
ହଁ ଆରେ ରେ ହଁ ମାନେ ମାନସିକ ଶାନ୍ତି ପାଇଁ ଆବଶ୍ୟକ ଯଦି ଆମେ ଅଧିକ ରାଗିବା ଅଧିକ ସବୁ ସବୁବେଳେ ଗୋଟେ କଥାକୁ ନେଇକି ଚିନ୍ତା କରିବା ତାହେଲେ ମାନସିକ ଶାନ୍ତି ଆମ ପାଇଁ କୋଉଠି ଯେତେ ରାଗକୁ ଆମେ ନିୟନ୍ତ୍ରଣ କରିବ ସେତେ ଆମ ମାନସିକ ଶାନ୍ତି ବଢିବ।
ଅନ୍ୟକୁ କ୍ଷମା କରିବା ଉଚିତ ନା ନାହିଁ?
ହଁ ଅନ୍ୟ ତ କ୍ଷମା କରିବା ଉଚିତ କିନ୍ତୁ କଣ କହିଲ ସବୁ କ୍ଷେତ୍ରରେ ନୁହଁ। କିନ୍ତୁ ଏଥିରେ ମନରେ ଟିକେ ହାଲୁକା ମିଳେ ଅନ୍ୟକୁ କ୍ଷମା କରିଦେଲେ କିନ୍ତୁ ସବୁ କ୍ଷେତ୍ରରେ ସମସ୍ତେଙ୍କୁ କ୍ଷମା କରିବା ଭଲ।
ଆଉ ମାନସିକ ସମସ୍ୟାକୁ ଆମେ ଲୁଚେଇବା ଉଚିତ ନା ଠିକ ନା ଭୁଲ କୁହ?
ପରେ ନା ମାନସିକ ସମସ୍ୟାକୁୁ ଲୁଚେଇବା ଠିକ ନୁହେଁ କିନ୍ତୁ ସାହାଯ୍ୟ ନବା ଆଉ କିନ୍ତୁ ସେ ତମର ଅତି ବିଶ୍ୱାସ ଲୋକ ହେଇଥିବ ଦରକାର ସମସ୍ତଙ୍କ ପାଖରେ ଆମେ ସମସ୍ତେ ଲୋକମାନେ ଖାଇଯାଉଥିବା ମାନେ ଖାଇପାରୁଛନ୍ତି ଆମେ ସରଳତାର ସୁଯୋଗନେଇକି ଆମେ ଖାଇବା
ହଁ ଠିକ୍ କଥା କହିଲ ପରାମର୍ଶଦାତାଙ୍କ ସହ କଥା ହେବା
ଆଜ୍ଞା ଆଜ୍ଞା କଣ କହିଲ?
ମୁଁ କହିଲି ପରାମର୍ଶଦାତାଙ୍କ ସହ କଥା ହେବା ଭଲ ନା ଖରାପ୍?
ହଁ ମାନେ ଆବ ସତ ହେଲେ ନିଶ୍ଚୟ ପରାମର୍ଶ ଦାତାଙ୍କ ସହିତ ଆମେ କଥା ହେବା।
ଆଉ ମାନସିକ ସ୍ୱାସ୍ଥ୍ୟକୁୁ ଆମେ ଅବହେଳା କରିବା ଠିକ୍ ନା ଭୁଲ୍?
କେବେଭି ନୁହଁ ମଣିଷ ଜୀବନକୁ ଆମେ ଅବହେଳା କରିବା କେବେ ବି ଠିକ ନୁହଁ କାରଣ ଏଇଟା ଆଗକୁ ଯାଇକି ଆ ମାନେ ବହୁତ ବଡ ବିପଦ ହେଇପାରେ।
ଅଛି ଛାତ୍ରଛାତ୍ରୀ
ହଁ ବହୁତ। ଭାବେ ଯେ ମାନସିକ ଚାପ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଅ ମାନେ କି ଶିକ୍ଷାକୁୁ ଗ୍ରହଣ କରିପାରନ୍ତିନି ପାଠ ଠିକ୍ ସେ ପଢିପାରନ୍ତିନି ଖାଲିଗୁଡା ମାନସିକ ରେ ରହିଲେ ସେମାନେ ନିଜ ଭବିଷ୍ୟତ ଉପରେ ଗଢିପାରିବେ ବି ଗଢିପାରିବେ ଯଦି ସେ ଲକ୍ଷ୍ୟ ରହିବ ସେମାନେ କିଛି କରିବେନି।
ଠିକ୍ ଅଛି ସାଙ୍ଗ ତମେ ଏବେ ମତେ କିଛି ପଚାର।
କାନ ଟିକେ
ଦେଖ ମାନସିକ ସୁସ୍ଥତା ସଫଳତା ଆଣେ କାରଣ ଦେଖ ମାନ ଯଦି ଆମ ମାନସିକଟା ମାନେ କଣ କହିଲେ ଆମର ଯଦି ମନଟା ଅସ୍ଥି ଅସ୍ଥିର ରହିବ ତାହେଲେ ଆମକୁ ସେଇଟା କେବେ ମାନେ ସୁସ୍ଥତା ଆଣିବ କି ଆମ ଦେହ ଦେହଟା ଭଲ ଲାଗି ରିବନି ଆମ କେବେ ସଫଳତା। ଟାଣିବ କି ତ ମାନସିକ ସୁସ୍ଥତା ଆ ସୁସ୍ଥତା ଯୋଉଟା କହୁଛୁ ତ ସେଇଟା ଆମ ପାଇଁ ଅତ୍ୟନ୍ତ ଜରୁରୀ।
ଜୀବନରେ ସନ୍ତୁଳନ ଲକ୍ଷଣ ଦରକାର କି ନାହିଁ।
ହଁ ଜୀବନରେ ସନ୍ତୁଳନ ରଖିବା ଦରକାର।
ବିଶ୍ରାମ ନେବା ଉଚିତ କି ନାହିଁ।
ହଁ ନିଶ୍ଚୟ ନିଶ୍ଚୟ।
ଆ। ଆଉ ହଉଛି ମାନେ ଖୁସିରେ ରହିବା ମଧ୍ୟ ଭଲ ଅଭ୍ୟାସ କି ନାହିଁ।
ଖୁସିରେ ରହିବା ଭଲ ଅଭ୍ୟାସ ମୋ ମତରେ ଏଇଟା ହଁ।
ସମସ୍ତଙ୍କୁ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ଉଚିତ କି ନାହିଁ?
ହୁଁ ହଁ ମୁଁ ମଧ୍ୟ ଏହା ମାନେ ମାନେ ସଚେତନ ବଢାଇବା ଦରକାର।
ହଁ ଆରେ ସଚେତନତା ବଢେଇବା ଦରକାର ନିହାତି ବଢେଇବା ଦରକାର। ଆଉ ମନ ସୁସ୍ଥ ହେଲେ ହିଁ ଜୀବନଟା ସୁନ୍ଦର ହୋଇପାରିବ।
ଠିକ୍ କହିଲ ସାଙ୍ଗ ଆମେ ନିଜେ ଆମ ନିଜ ମନର ଯତ୍ନ ନେବା ଅ - ଅନ୍ୟ ମାନଙ୍କୁ ମଧ୍ୟ ସାହାଯ୍ୟ କରିବା କଣ କହୁଛ?
ହଁ ଆଜି ମୁଁ ବହୁତ କିଛି ଶିଖିଲି ମତେ କଲ୍ ତମକୁ ଫୋନ କରିକି ତମେ ଭଲ ଲାଗିଲା। ଆଉ ମାନେ ମୁଁ ବହୁତ କିଛି ଶିଖିଲି କି ମାନସିକ ମାନସିକ ଚାପ ଆମେ ନବା ନାହିଁ ମାନସିକ ଚାପ ଦ୍ଵାରା ଆମର ବହୁତ ସାରା
ଶୁଣିଛ କେବେ ସୁସ୍ଥ ମନ ସୁସ୍ଥ ସ୍ଥ ଜୀବନ ଏହା ହିଁ ଆମର ବାର୍ତ୍ତା ଏମିତି ଗୋଟେ ଶୁଣିଛ କେବେ?
ହଁ ଶୁଣିଛି ତ ଆଉ ହଉଛି କଣ କହିବା ମାନେ ମାନସିକ ଅଛି ଚାପ ନବା ଆମ ପାଇଁ ବହୁତ କ୍ଷତିକାରକ ହଉଛି ତ ଆମେ କେବେ ନବା ନାହିଁ ତ ଆମେ ବି ଲୋକମାନଙ୍କୁ ବହୁ ସଚେତନ କରାଇବା ଆଉ ତୁମେ ବି ମଧ୍ୟ ଖୁସିରେ ରହିବ କେବେ ମାନସିକ ଚାପ ନବନାହିଁ। ଆଉ ତମର ସମସ୍ୟା ଗୁଡିକ ବି ତମେ କେବ ମାନେ ଲୁଚେଇବ ନା ଏଇଟା ମାନେ ଆ ସବୁବେଳେ ଖୁସିରେ ରହିବାକୁ ଖୁସି ମାନେ ହଁ ଧନ୍ୟବାଦ ରହିଲି ମୁଁ।